ଲୋ।
ହ୍ୟାଲୋ
ଓହୋ ମୁଁ ଏଇ ଲୁଗାପଟା ଟିକେ ଶୁଖଉଥିଲି ଆଉ।
ଓହୋ ଖରା ହେଲାଣି ତାହେଲେ ସେପଟେ ଟିକେ ଆଉ
ପାଗ ଟିକେ ଦେଇଛି ତ ମୁଁ କହିଲି ଟିକେ ଲୁଗା ହେଇକି ଆମର ବାଲକନି ମୁଁ କହିଲି ଟିକେ ଛା ତ ନେଇକି ଲୁଗା ଟିକେ ଶୁଖେଇଦବା।
ହଁ ହଁ ଟିକେ ଶୁଖେଇ ଦିଅନ୍ତୁ ଚାରି ଦିନ ହେଲାଣି ଶୁକେଇ ପାରୁନଥିବେ କପଡା ପୁରା ଓଦା ଓଦା ଓଦା ଓଦା ରହୁଥିବ।
କଲେଜ ଛୁଆଙ୍କର ସ୍କୁଲ ଡ୍ରେସ ଜାନିଲେ କାଲି ତ ସ୍କୁଲ ଯା ହେଲେ ବି ଯିବେ କାଲି ସୋମବାର। ଯାହା ବି ହେଲେ ସଫା ସଫା ଟିକେ କରିଦେଇଚି ଡ୍ରେସ। ନେଇକି ପକେଇଦବା ଆଉ ଟିକେ ମନା କରୁଥିଲେ ଭାଇ ସଫା କରନି ମୁଁ କରଦେଲି ଆଉ।
ନା ନା ସଫା କରିଦେଲେ ଶୁଖିଯିବ ମ ଖରା ହେଲାଣି ପାଗ ଭଲ ଦେଲାଣି।
ପାଗ ଛାଡ ମାମ ଟି ବାଲକୁନି ଅଛି ତ ପକେଇ ଦଉଚି ସେ ପବନ ଟିକେ ବାଜିଆଉଛି ଆଉ।
ଆଜ୍ଞା ଆଜ୍ଞା।
ଏଠି ବାଗ ଶୁଖୁନି। ଖାଲି ଟିକେ ସେଇଭଳିଆ ଓଦା ଓଦା ରହୁଛି ଏମିତି
ନାଇଁ ଛାତ ଉପରେ କପଡା ପକେଇଦେଲେ ଖରା ବାଜିଲେ କପଡା ଶୁ ଖୀ ଯିବ। ଆଉ ଦିଦି କଣ ଖାଇଛନ୍ତି ଆଜି?
ମୁଁ ଆଜି ଏଇ ସକାଳୁ ବରା, ତରକାରୀ ଖାଇଛୁ।
ଦେହ ପା ଭଲ ଅଛି ନା?
ହଁ ଦେହ ପା ସବୁ ଅଛି ଭଲ। ଏଇ ଟିକେ ମୋର ଆ ଣ୍ଠୁ ଟିକେ ଏ ଜଏଣ୍ଟ ପେନ୍ ତ।
ହ ଆପଣ ଟିକେ ଦେଖଉନାହାନ୍ତି କଟକ ରେ ଏଇ ଯୋଉ-ଉ-ଉ-ଉ-ଉ ଅ-ଅ-ଅ ଆଣ୍ଠୁ ଗଣ୍ଠି ବିଭାଗରେ ଟିକେ ଦେଖ୍
ବହୁତ ଦେଖେଇକି ମେଡିସିନ ସ
ନାଇଁ କଟକରେ ଦେଖାନ୍ତୁ। ଅ-ଅ-ଅ-ଅ ଆଣ୍ଠୁ ଗଣ୍ଠି ବି ବିଭାଗରେ ରିମୋଟ ରହିଛି ବିଭାଗରେ ଟିକେ ଦେଖେଇବେ ତ-ଅ-ଅ-ଅ ସେଇ ଟି ଭଲ ଔଷଧ ମିଳିବ।
ତାପରେ ଆମେ କଣ କରୁଛୁ ମୁଁ ଟିକିଏ ଏଇ ଗରମ ପାଣି ସେକ ଫେକ ଦେଲାବେେଳକୁ ଜାଣିଲେ ଟିକେ ଭଲ ଲାଗୁଛି ପୁଣି ମେଡ଼ ଖାଇଦଉଛି ଯା ତାପରେ ଜୋଉଆ କୁ ସେଆ ଆଉ।
ଏଠି କିଏ ଧରିବ କାମ ଫାମ କଲେ ଟିକେ ଆଣ୍ଠୁ ଗଣ୍ଠି ବି ବିନ୍ଧା
ଏ ଟିକେ ତିନି ତାଲା ଉପରେ ରହୁଛି ଜାଣିଲେ କଟକ ରେ ତାଲା ଯୋଉ ଯିବା ଆସିବା କଲାରୁ ବହୁତ କଷ୍ଟ ହଉଛି ତାପରେ ବା କଣ ହେଇଯାଉଛି ପେନ୍ ହଉଛି ତାପରେ ହଉ ଗରମ ରହିଯାଇଛୁ ତ ଉପରେ ଆଉ ତଳ ଘର ମିଳୁନି ତ ତଳେ ରହୁ ଅମ୍ ମାନେ ଜାଗା ହେଲାନ ବୋଲି ଅସୁବିଧା ହେଲା ଉପରକୁ ପଳେଇ ଆସିଲୁ। ଭାରି କଷ୍ଟ ହଉଛି ଆସିଲା ବେଳକୁ ଯିବା ଆସିବା କଲା ବେଳକୁ।
ଓହୋ ଟିକେ କଷ୍ଟ ହଉଥିବ ଆଉ। ନିହାତି ତିରିତାଲା ଉପରକୁ ଚଢିକି ଯାଇକି ଓହ୍ଲେଇକି ଆସିବା ଅ ବହୁତ କଷ୍ଟ।
ଅ ଯୋଉ କଣ ପଚାଶ ଷାଠିଏ ଟା ପାହାଚ ହେଲାଣି ଜାଣିଲେ।
ଆଜ୍ଞା ଆଜ୍ଞା।
ହେଲେ ବି ତ ଯିବା ଆସିବା କରୁଛୁ। କାମ ପଡିଲେ ତଳ
ଆରେ ସମସ୍ତ ଙ୍କ ଦେହ ପା ଭଲ ଅଛି?
ହଁ ଦେହ ପା ସମସ୍ତର ଭଲ ଅଛି ଆଉ।
ଆଉ ତ ଆଜି ତ ପାଗ ତ ଭଲ ଦେଇଛି ଏ-ଏ-ଏ-ଏ ଓ ଗା ଆପଣ ଯାଇଥିଲେ କୁଆଡେ ଠାକୁର ଦର୍ଶନ ମନ୍ଦିର-ଅ-ଅ କୁଆଡ଼େ ଯାଇଥିଲେ ଆଜି?
ସେପଟେ ମନ୍ଦିର ଦର୍ଶନ କରିବାକୁ ସକାଳୁ କିନ୍ତୁ ଟିକେ ବର୍ଷା ହଉଥିଲା ତ। ଆଉ ଯାଇନୁ ଆଉ। ସନ୍ଧ୍ୟା ବେଳକୁ ଦେଖିବା କୁଆଡେ ଯିବା ଟିକେ ଆଉ।
ଯାଅ ଯାଆନ୍ତୁ ଟିକେ ଠାକୁରଙ୍କୁ ଦର୍ଶନ କରିଦିଅନ୍ତୁ।
ହ ଆପଣ କଣ ଦେହ ଭଲ ଅଛି ନା ଆପଣଙ୍କର?
ହଁ-ଅ-ଅ ମୋ ଦେହ ଭଲ ଅଛି ବହୁତ ଭଲ ଅଛି।
ଆଉ କଣ ବୁଲାବୁଲି କରିବାକୁ କୁଆଡେ ଯାଇନାହାନ୍ତି?
ନାଇଁ କୁଆଡେ ବୁଲାବୁଲି କରିବାକୁ ଯାଇନାହୁଁ। ଏ-ଏ-ଏ ବର୍ଷ ଷା ହେତୁ ଆମେ କୁଆଡେ ଯାଇପାରୁନୁ ଦି ତିନି ଦିନ ହେଲାଣି ବୁଲାବୁଲି କରିବା ପାଇଁ। ଆ ଭାବୁଛିି ଯଦି ଆଜି ଟିକେ ବର୍ଷା କମିବ ତାହେଲେ ଚାରିଟା ବେଳକୁ ଟିକେ-ଏ-ଏ-ଏ ଲିଙ୍ଗରାଜ ମନ୍ଦିର ଆଡେ ବୁଲିବା ପାଇଁ ଯିବୁ ଠାକୁରଙ୍କୁ ଦର୍ଶନ କରିବୁ ଉ-ଉ-ଉ ଟିକେ ଭଲ ଭଲ ଜାଗା ସବୁ-ଉ-ଉ-ଉ ଅଛି ଯୋଉ ଭୁବନେଶ୍ଵରରେ। ଏ ତ ସେ ଜାଗା ଟିକେ ବୁଲିବୁ।
କେବେ ଯାଇଚନ୍ତି ନା ବିରଜା ମନ୍ଦିର? ଆମ ଆମ ଗାଁ ଯାଜ୍‌ପୁର ଯଉ
ଆଜ୍ଞା ଆଜ୍ଞା, ଯାଇଚି ଯାଇଚି ବହୁତ୍ ଥର ଯାଇଚି।
ବହୁତ୍ ଭଲ ଲାଗେ ବହୁତ୍ ଭଲ ଲାଗେ।
ମନ୍ଦିର ତା'ପରେ ଆଉ କୁହନି ଯଉ ଜଗନ୍ନାଥ ମନ୍ଦିର ସେଇଠି, ବୈତରଣୀ ନଦୀ
ଆଜ୍ଞା ଆଜ୍ଞା, ସେ ଯାଇଚି ସବୁ ଜାଗାରେ ମୁଁ ବୁଲିକି ଆସିଚି।
ତା'ପରେ ଯଉ ଠି କୁସୁମା ପୋଖରୀ ଜା--ଥିବେ।
ଆଜ୍ଞା ଆଜ୍ଞା, କୁସୁମା ପୁଖରୀ ମୁଁ ଯାଇପା ଥରେ ଯାଇଥିଲି। କୁସ୍‌ମା ଟା ବ ଥିଲା, ତ ମୁଁ ଯାଇ ପାରି ଦିତୀୟ ଥର କେବେ ଗୋଟେ ଯିବା ଆଉ।
ସେଠି କ'ଣ କହୁନି, ଏଇ ଯଉ ହୁଏ ମ ନୌଚାଳନା ଯଉ ବୋଟିଂ ହୁଏ।
ସେଇଟା ସବୁଠୁ ବଢ଼ିଆ ଜାଗା, ଲାଇଟ୍ ଇଟ୍ ସବୁ ମାନେ ବହୁତ୍ ଫୁଲ ଗଛ ଲାଗିଚି।
ଲାଗିଚି, ମୁଁ ଦେଖିଚି ହେଲେ କେବେ ଯାଇନି ତା ଭିତ---କୁ। ଥରେ ଯାଇଥିଲି ବ
ଗଲେ ପୁରା ଆପଣ ଆତ୍ମ ଶାନ୍ତି ହେଇଯିବ, ପୁରା ବୁଲିଲେ।
ମତେ ଫୁଲ ଗଛ ବହୁତ୍ ପସନ୍ଦ୍, ମୁଁ ବହୁତ୍ ଫୁଲ ଗଛ ଲ ଘରେ ବି ବହୁତ୍ ଫୁଲ ଗଛ ମୁଁ ଲଗେଇଚି। ହେଲେ ମତେ ଫୁଲ ଗଛ ଦେଖିଲେ ଟିକେ, ସେ ଜାଗା ର ଆସିବା ପାଇଁ ହୁଏନି, ମତେ ବହୁତ୍ ଫୁଲ ପସନ୍ଦ୍।
ଭଲ୍ ଲାଗେ, ଫୁଲ ଟିକେ ଦେଖିଲେ ଶାନ୍ତି ଲାଗେନି କି? ମନ ଟା ପ୍ରଫୁଲ୍ଲିତ ଲାଗେ, ଫୁଲ ଦେଖି ଦେଲେ।
ଆଜ୍ଞା।
ଗାଁ ରେ ନା ବାହାରେ
ମୁଁ ବାହାରେ ରହୁଚି, ଆମେ ଗାଁରେ ହେଲେ ଆମ୍ର ଆମ ବା ବୁଲି ଆସିଲେ, ଗୋଟିଏ ପାଚିଆ ରେ ପାଚିଏ ଫୁଲ ହେଲେ ଆମେ ପୁରା ଭର୍ପୁର୍ ଫୁଲ କରେ କରିକି ଆମେ ଠାକୁରଙ୍କୁ ସଜାଉ, ଏଇଠି ବାହାରେ ଗୋଟିଏ ଦିଇ ଗୋଟିଏ ଫୁଲରେ ଠାକୁରଙ୍କୁ ସଜେଇବା ପାଇଁ ପଡୁଚି।
ହଁ ହଁ ଜାଣିଚି, ଟୋଟାଲି ଏ--ଠି ଫୁଲ ମିଳୁନି। ହେଲେ ଆମ ବାଡ଼ିରେ ଗଛରେ ପୁରା ଭର୍ପୁର୍ ଫୁଲ।
ସେଇଥିରେ ମୋ ଭଉଣୀ ଆମର ହନୁମାନ୍‌ ମନ୍ଦିର ଡ଼େଲି ଗୋଟେ ବଡ଼ ହାର, ଗୋଟେ ବଡ଼ ମୋଟା ହାର ବନେଇକି ଦିଅନ୍ତି। ଆଉ ଜଗନ୍ନାଥଙ୍କ ପାଇଁ ପ୍ରତି ଶନି ବାରିଆ ଜଗନ୍ନାଥଙ୍କ ପାଇଁ, ଆଉ ଶନିଙ୍କ ପାଇଁ ସିଏ ବି ଗୁଟେ ବଡ଼ ବଡ଼ ହାର ବନେଇ
ଫୁଲ ଅଧିକ ଆଉ। ମାନେ ଅଧିକ ଫୁଲ ହାର ବନେଇ---କୁ ଇଚ୍ଛା ହବ, ଆମେ ଏଠି କ'ଣ ଫୁଲ କିଣୁଚୁ, କିଣି--କୁ ପଡୁଚି ଜାଣ୍ଲେ। ଭାରି ଅସୁବିଧା, ପୂଜା ସଖାଳୁ ଫୁଲ ଯିବୁ ଆଗେ ଦଶ୍ ଟଙ୍କାରେ ଆଣିବୁ।
ଜାଗା କମ୍ ହେଲେ, ଠାକୁରଙ୍କୁ ପୂଜା କରିବା ପାଇଁ ମନ ଟିକେ ଶାନ୍ତି ବନି। ଯେତେବେଳେ ଠାକୁରଙ୍କୁ ଫୁଲରେ ସଜେଇ ଦେବେ ଠାକୁର ଯେତେବେଳେ ସୁନ୍ଦର ଦେଖା ଯିବେ ମନ ପୁରା ଶା
ବହୁତ ସୁନ୍ଦର ଲାଗିବ। ହଁ ସେଇଟା ବହୁତ ବଢିଆ ଲାଗେ ସେଇ ବା ଫୁଲ ଟେ କ ମ ଗାଁ ରେ କିନ୍ତୁ ଆମର ପୁରା ଆ ଛିଆରେ ପାଛିଏ ଫୁଲ ଅଁ ଦେଇ ହୁଏନି ଠାକୁରଙ୍କୁ ମାଳ କରି ପିନ୍ଧଉ ତାପରେ। ଦେଇବ ଦବାକୁ ସମୟ ବି ନଥାଏ ଏତେ ଫୁଲ ଥାଏ ଏଠି କିନ୍ତୁ ମିଳୁନି। କଣ କରିବା ଆଉ ଆଡଜଷ୍ଟ କରିବା ଯୋଉ ଜାଗାରେ ରହିଛୁ ଆଉ କଣ କରିବୁ।
ଆଜ୍ଞା କଣ କରାଯିବ ଫୁଲ ତ ମିଳୁନାହିଁ। ଫୁଲ କିଣବା କିଣିବା ପାଇଁ ପଡୁଛି ଆଜିକାଲି ଗୋଟେ। କ-କ-କ-କଟା ଆଜ୍ଞା କଣ କହୁଛନ୍ତି ଓଷା ବାର ହେଲା ବେଳକୁ ଆଜ୍ଞା।
ଫୁଲ ଟେ ଆଣିବାକୁ ଭାରି ଟେନସନ କୋଉଠୁ। ଯାଇକି କିଣିକି ଆଣିବୁ କୁ ତିରିଶ ଚାଳିଶ ଟଙ୍କାରେ ଏଇ ଯୋଉ ମାର୍ଗଶିର ମାସ ଗୁରୁବାର ହେଲେ। ନିହାତି ତ ଦର ଗେଣ୍ଡୁ ଫୁଲ କିଣିକି ଆଣୁ ଆଉ କଣ କରିବୁ ଫୁଲ ତ ନାହିଁ ଆଉ। କିନ୍ତୁ ଗାଁକୁ ଗଲେ ମତେ ଭାରି କଷ୍ଟ ଲାଗେ ମୁଁ କହିବି ଏ ଚି କେତେ ଫୁଲ ନଷ୍ଟ ହଉଛି ପଡୁଛି ଆମେ ଦିଟା ପାଉନି।
ଓହୋ କଣ କରାଯିବ?
ତାପରେ ତଥାପି ଗାଁ ରୁ ଆଇଲା ବେଳକୁ ଆଣୁ। ଫୁଲ ବା କେତେ ଦିନ ରହିବ? ଦି ଚାରି ଦିନ ତ ରହିବ ନା।
ହଁ।
ଆଉ ଗେଣ୍ଡୁ ଫୁଲ ଚାରି ଦିନ ରହିବ। ଆଉ ସବୁ ଫୁଲ କଣ ରହିବ?
ଆଉ ସବୁ ଫୁଲ ସିଏ ଗୋଟିଏ ଦିନରେ ମଉଳିଯିବ ସେଇ ଗେଣ୍ଡୁ ଫୁଲ ଟା ହିଁ ରୁହେ।
ଗେଣ୍ଡୁ ଫୁଲ ମୁଁ ନେଇ ଆସେ। ଆମ୍ବ ଡାଳ ଖଣ୍ଡେ ବି ଏଠି ଆମର କଳସ ବଷା ହୁଏ ଦୁଆର ମୁହଁରେ ଭଲ କଳସ। ଏଠି ଆମ୍ବଡାଳ ଖଣ୍ଡ ମିଳିବା ବି କଷ୍ଟ। ଗାଁ ରେ କିନ୍ତୁ ମିଳିଯାଏ ଆମର ଅଛି ଆମ୍ବ ଗଛ। ବହୁତ ଆମ୍ବ ହଉ ଏ ବର୍ଷ ବହୁତ ଆମ୍ବ ହେଇଥିଲା।
ଆମର ବି ଆମ ଗଛ ଅଛି ଏଇ ତିନୋଟି। ପ୍ରବଳ ଆମ୍ବ ଆମ ଗଛରେ ପୁରା ଭର୍ତ୍ତି ହେଇକି ଥାଏ।
ଆମ୍ବ ତ ଏଥରକ ଜୋର ହେଇଛି ଆଉ ଖାଇ ଖାଇକି ବିରକ୍ତିଆ ଲାଗିଲା ଆମ୍ବ।
ଆପଣ ଆମ୍ବ ଖାଇଛନ୍ତି ତ?
ମୁଁ ଆମ୍ବ ବେଶୀ ଖାଏନି ଦେଶୀ ଆମ୍ବ ଗୋଟେ ଗୋଟେ ବହୁତ ମିଠା ପୁରା ମହୁ ପରି। ଆମ ଆମ୍ବ।
ତାହେଲେ ଆମକୁ କେବେ ଆମେ ଆପଣଙ୍କ ଘରକୁ ଗଲେ କେତେବେଳେ ଆମକୁ ଆମ୍ବ ଖୁଏଇବେ ନିହାତି।
ଆମ୍ବ ଖାଇବେ ନେଇକି ବି ଯିବେ ଏତେ ଆମ୍ବ ଆମର ହଉଛି ମାନେ କହିବାର ନାଇଁ ପ୍ରବଳ ଆମ୍ବ।
ନିହାତି ନିହାତି। ମତେ ଆମ୍ବ ଖାଇବା ପାଇଁ ବହୁତ ଭଲ ଲାଗେ ମୋର ଆମ୍ବ ବହୁତ ପସ
ଆମ୍ବ ସବୁ ଲୋକ ବହୁତ ଭଲ ପାଆନ୍ତି ଖାଇବା ପାଇଁ। ଆମ୍ବ ଟା ବି ଭଲ ଉଁ ପୁରା ଉଁ ସ୍ଵାଦ ତାର ବଢିଆ ମିଠା ପୁରା ଆମ୍ବ।
ଆଉ।
ଏବେ ଟିକେ ଖରା ହେଲାଣି।
ଆଜ୍ଞା ଆଜ୍ଞା ଏବେ ଟିକେ ଖରା ହେଲାଣି।
ହୁଁ ପାଗ ଟିକେ ପରିବର୍ତ୍ତନ ହେଇଛି
ଥିଲା ନା ଚାରି ତାରିଖ ପର୍ଯ୍ୟନ୍ତ।
ଫୁଣି ହବ ଆଠ ତାରିଖ ଆଠ ତାରିଖ ପର୍ଯ୍ୟନ୍ତ କହୁଛି ବର୍ଷା ହବ ବୋଲି।
ଏବେ ଏବେ ଟିକେ ମାନେ ଏ ସମ୍ଭାବନା ନାହିଁ ବର୍ଷା ହେଇପାରେ।
ନା ଇଏ କଣ ଇଏ ଗୋଟେ ସେମିତି ପାଗ ଦେଇଛି ନା ବର୍ଷା କିନ୍ତୁ ଚାରିପଟ ଅଛି। ଆକାଶ ଯେମିତି ଆନ୍ଦି କରିକିରି ବର୍ଷା ଅଛି ଜାଣିଲେ। ହେଇଯିବ ଆଉ ଘଣ୍ଟେ ଦି ଘଣ୍ଟା ଟେ ପାଗ ଦେଇଛି ଆମେ ଟିକେ ଏଇ ଶୁଖେଇବା ପାଇଁ ମୁଁ ନେଇ ଆସିଲି ଛା
ମୁଁ ଟିକିଏ ଭଗବାନଙ୍କୁ ଡାକୁଛି ଟିକେ ବର୍ଷା ନ ହଉ ମୁଁ ଡ୍ରେସ ଗୁଡ଼ା ଶୁଖେଇ ଶୁଖେଇକି ଆ
ମୁଁ ଠାକୁରଙ୍କୁ ଡାକୁଛି ହେଇଗଲେ ଟିକେ ଘଣ୍ଟେ ହେଇ ଜଣିଲେ ଗୋଟେ ଘଣ୍ଟା ଶୁଖିଯିବ ପୁଅ ଡ୍ରେସ୍। ତାପରେ ସକ୍ସ ଯୋଉ ମୋଜା ଗୁଡ଼ା ମୋଟ ମୋଟା ନୁହଁ କି ଶୁଖୁ ନି ସେଗୁଡ଼ା ମୁଁ ନେଇଯାଇ ଏ ଆପଣଙ୍କ ସାଙ୍ଗରେ କଥା
ହଁ କଥା ହେଇକି ବହୁତ ଭଲ ଲାଗିଲା ଲା ଆପଣଙ୍କ କେତେବେଳେ ଫାଙ୍କା ହେଲେ ମତେ ନିହାତି କଲ କରିବେ। ରଖୁଛି ଧନ୍ୟବାଦ୍ ଆଜ୍ଞା।